ହାଲୋ।
ହାଲୋ।
ହଁ।
କଣ କରୁଥିଲୁ?
ଏଇ ଶୋଇଚି ତୁ ଖାଇକି ଶୋଇଛୁ ନା କଣ?
ମୁଁ ଶୋଇଥିଲି ଯେ ଏଇ ଉଠିକି ଆଇଲିି। ଛୁଆ ସବୁ ଖାଇଲେ ରୋଷେଇ ଉଠିକିରି ଏଇ ଶୋଇଥିଲି ପା।
ଓହୋ।
ଆଉ ଏଇଟା ଏଇନେ ବର୍ଷା ହଁ କାଁଳିଆ କରିଚି।
ଓହ ପବନ?
ପବନ ନାହିଁ ବର୍ଷା ଖାଲି ଉଠେଇଚି। ଆଉ ୟା ପାଇଁ ରୋଷେଇ ଫୋଷେଇ କଲି ଛୁଆ ଖାଇଲେ ସକାଳୁ ଜଳଖିଆ ଖାଇଥିଲେ। ଏଇନା ରୋଷେଇ କରିକି ଖାଇଲେ ଗାଧେଇକି। ଆ କରୁଛନ୍ତି କାମ ଦିଟା ଯାକ ରୁମ୍ ସରିଲାଣି ବରଣ୍ଡା ଟା ଖାଲି ହୋଉଛି।
ଓହୋ ତାହେଲେ ଆଜି ସାରି ଦେବେ ସମ୍ପୂର୍ଣ୍ଣ?
ହଁ କହୁଛନ୍ତି ତ ଆଜି ସାରିବେ କି ବରଣ୍ଡା ଟା ସେଢ଼ି ଘର ଟା ଖାଲି ହବ ଆଉ।
ଓହୋ।
ରୁମ୍ ଦିଟା ଯାଙ୍କ ସରିଯାଇଛି?
ଉଁ ହୁଁ।
ଟିଭିି ଟାକୁ କହୁଥିଲି ବରଣ୍ଡା ଟାକୁ ଦେଇଦେବି ବୋଲି କି ଯେ ସେ ସେରା ଏଇନିକା ହେଇ ଯୋଉ କେବୁଲ ତାର ଆଣିବା ପାଇଁ ପଡ଼ିବ।
ହଁ।
ସେଇଥିପାଇଁ ହେରା ସେଇ ଘରେ ସେଇ ରୁମ୍ ରେ ଅଛି ପଛରେ ଦେଖିଆ -ଦେଖିବା ଆମେ କହିଲି ସୁଇଚ ସିଷ୍ଟମ କରିଦେଇଥା।
ହ
ହଁ ବରଣ୍ଡାରେ ଯେତେବେଳେ ଇଛା ହବ ନେଇଯିବା ବରଣ୍ଡାକୁ ଆଉ।
ସୁଇଜି ସିଷ୍ଟମ୍ କଣ ସେଇ ତାରଟାକୁ ପୁଣି ନେଇଥାନ୍ତେ ନା ସିଏ।
ସେଟା ବା ହବନି ଗୋଟେ ପୁରା ବଡ଼ ତାର ଆଣିଲେ ହବ ଏଇଟା ସଟ ତାର ହବନି ତା
ସେଇ -ସେଇ କାହ୍ନାକୁ ଡ଼ାକିବୁ ପୁଣି ଥରେ ସେ ସେଇଟାକୁ କରିବ।
ହୁଁ ନାଇଁ ହେଟା ଟିଭି ବାଲା କରିବେ ସେ
ଟିଭି ବାଲା ଯେ ଯୋଉ ତାରଟା ଯିବ ଯୋଉ ତାରଟା ପୁଣି ଯିବ ନା ତାର।
ସେଟା କେବୁଲ ତାରଟା ତ ହେଟା ଏକ୍ସଟ୍ରା ଯିବ ହେଟା କଣ ତା ଭିତରେ ପସିବ ସେଟା ତା ଭିତରେ ପଶିବନି। ସେଟା ସର୍ଭିସ ତାର ସେ କେବୁଲ-କେବୁଲ ତାର ସେରା ସବୁ ଅଲଗା ଯିବ। ଆଉ ତୁ ଖାଇ ପିକିି ଶୋଇଥିଲୁ?
ହଁ ଖାଇକି ଶୋଇଥିଲି।
ଗେଲୁ?
ସିଏ ଏଟା ବୁଲୁଛି ବାହାରେ।
ହେଇ ତା ଦେହ ଭଲ ନାହିଁ ଆଉ କାଇଁ ବାହାରେ ବୁଲଉଚୁ ଶୋଇଦେଲୁନୁ ଟିକେ?
କାହିଁ ସେ ଶୋଇକି ଉଠିଚି ବା ଗୋଟେରେ।
ହୁଁ।
ଗୋଟେ ଶୋଇକି ଉଠିଲା।
ବବୁଲୁ?
ଏ ଯୋଉ, ଇଏ ଯାଇଥିଲେ କୁଆଡ଼େ, ଏଇନା କା ଆସିଲେ।
ହୁଁ।
ସାଙ୍ଗେ ସାଙ୍ଗେ ଆସିକିନା କୁଆଡ଼େ ଯାଇଚି, ହଁ ଖାଇସାରିଲେଣି ସମସ୍ତେ। ଏ ଶାଶୁୁ ଯାଇଚନ୍ତି, ମାଉସୀଙ୍କ ଘରକୁ ନା ଗଲେ ନା କଣ, ସେ ପଳେଇଲେଣି।
କୋଉ ଦିନ ଯିବ?
ସିଏ ପଳେଇଲେଣି, ବୋଉ ଗଲେଣି, ମାଉସୀଙ୍କ ଘରକୁ ନା କଣ?
ହୁଁ।
ବୋଉ ପଳେଇଲେଣି ନା, ନା। ସିଏ ଏକା ନା, ସେ ଏଇନା ରହିବେ ନା କଣ ଦି ତିନି ଦିନି।
ରହିବେ ଦି ତିନି ଦିନି?
ହଁ।
ହଁ।
ରହିବେ, ହଁ, ମାମୁନି ଦେଇ ଫୋନ୍ କରିଥିଲା।
କଥା ହେଇଥିଲୁ?
ହଁ କଥା ହେଇଛି। ଯିଏ ତାର ବାଲାନ୍ସ ନଥିଲା, ବାଲାନ୍ସ ପକେଇଛି ନା କଣ? କଲ କରିଥିଲା ତ।
ହୁଁ, ହୁଁ।
ତା ଆଡୁ, ଆଉ ଖାଇସାରିଲଣି ସମସ୍ତେ? ବାପା ଘରିଆ ବି ଖାଇସାରିଲେଣି?
ହଁ, ବାପା ଏଇନା ଗାଧେଇକି ଆସିକି ଖାଇଲେ, ସେ ଛୁଆ ଦି ଜଣଯାକ ଗାଧେଇକି ଆସିକି ଖାଇଲେ।
ଓହୋ, ଆ ସେମାନେ ଖାଇସାରିଲେଣି ଛୁଆ ଦିଜଣ?
ହଁ, ହଁ, ଛୁଆ ଦିଟା ଯାକ ଖାଇସାଇଲେଣି, ସକାଳୁ ଦେଇ ଦେଇଥିଲି ପଇସା, ମୁଁ କହିଲି ଯା ଖାଇଦବ ଜଳଖିଆ ଆ, ଖାଇକିନି ଗଲେ ଜଳଖିଆ ଆସିଲେ, ଏଇନାକେ ଗାଧୋଇକି ଆସିକି ଖାଇଲେ ଭାତ, ଭ ଚାରିଟା ପାଞ୍ଚ ଦେଖିଲା ବେଳକୁ ଫେରେ, ଯେ ସଜ ଯିବ ତ କହୁଚନ୍ତି ଯିବେ, ନସରିବ ଯଦି ରହିବ, କାଲି ସକାଳେ ଯାହା ଅଳ୍ପ କିଛି ଥିବ, କରିଦେଇକି ଯିବେ ଆଉ।
ହଁ, ଜଳିଖିଆ ଆଣିକି ଚାଟାବେଳେ ଦେଇଦେବୁ ଜଳଖିଆ କହିଦେବୁ ଯାହା ଖାଇଦେଇକି ଆସିବ ହାରି କି
ହୁଁ, ଆଉ ରାତିରେ ଫେରେ ରୁଟି।
ରାତିରେ ରୁଟି ବୁଟି କରିଦେଲେ ଖାଇବେ ଆଉ।
ଆଛ
ସିଏ କହୁଛନ୍ତି ତ, କହିଲେ ସାରି ଦେଇକି, କହିଲା ସନ୍ଧ୍ୟା ସୁଦ୍ଧା ସରିଯିବ ବୋଲିକି।
ଯଦି ଅଧିକ ରାତି ହେଇଯିବ, ଯା ଛାଡ଼ିବୁନି।
ନାଇଁ ନାଇଁ, ଅଧିକ ରାତି ହେଲେ କୁଆଡେ ଯିବେ?
ନା, ସେଇ ସାତଟା, ସାଢ଼େ ସାତଟା ଆଟା ହେଲେ ବି, ଛାଡ଼ିବୁନି ଗାଡିରେ।
ନା ନା, ଯଦି ସେଇ ଛଅଟା ସାଢେ ଛଅଟା ସୁଦ୍ଧା ସରିବ
ହଁ ଛାଡ଼ିବୁ, ଜମା ଛାଡ଼ିବୁନି ଗାଡ଼ିରେ, କଣ ପାଇବୁ?
ଦିନ ଥିବ, ଯଦି ଯିବେ ଯିବେ।
ଯିବେ ଯିବେ, ନହେଲେ ନାହିଁ, ରାତି ହେଲେ ଜମା ଛାଡ଼ିବୁନି ଗାଡ଼ି। କହିବୁ ନା, ସକାଳୁ ପଛିକା ଉଠିକି ପଳେଇବ, ଶୋଇପଡ଼
ହୁଁ, ସକାଳୁ ପଛିକା ଉଠିକି ଯିବ।
ହଁ ଅ।
କହୁଛନ୍ତି ତ ସାରଦେବେ ବୋଲିକିରି କହୁଛନ୍ତି ଆଉ ତ କିଛି ନାହିଁ। ମୁଁ ଯୋଉ
କହିହବନି ଯଦି କାମରେ ବି ଲେଟ୍ ହୁଏ ଜମା ଛାଡିବୁନି କାରଣ ଗାଡି ମଟର ଯୋଉ ଆସୁ ଏଇନାପା ଯୋଉ ଭଗବାନ କାଲି ଆମେ ସାମ୍ନାରେ ଦେଖିଚୁକି କିଛି ଦୋଷ ନଥାଇ ଖାଲିଟାରେ ଆଣିକି କୁଟୁଛନ୍ତି ଗାଡ଼ି ଗୁଡ଼ାକୁ।
ସେଇ ଘର ଟା ଅଛି ରୋଷେଇ ଘର ଟା ବସେଇନାହାନ୍ତି। ମୁଁବଡ ସେଟା ବସିବ। ରୋଷୋଇ ଘର ଟା ବସିବ ଏରାକ ପ୍ୟନ୍ ଟା ବସିବ ଆଉ ସେଡି ଘର ଯାକେ ଯିବ। ହୁଁ ଏରା ଏରା ବସୁଚନ୍ତି ଉଠୁଚନ୍ତି ମୋବାଇଲ ଦେଖୁଚନ୍ତି ହେଁ ହେଁ ହଉଛନ୍ତି ଆଉ। ଆଉ ସେ କାମ ସିନା ସାରିଲେ ଠିକସେ କାମ ସାରିଲେ ହବ।
ହଁ।
ଆଉ ସଖାଳୁ ଖାଲି ଯାହା ସେଇ ବଡ ରୁମ ଟା କରିଛନ୍ତି ହେଇ ବରଣ୍ଡାଟାରୁ ସେଇ
ହଁ ସେ ତାଙ୍କର କରନ୍ତୁ। ହୁଁ ହେ ନିଜ ଘର ବୋଲିକି ସେ ସେଇଥିପାଇଁ ଏମିତି ହେଉଛନ୍ତି ଆଉ କାହା ଘର ହେଇଥିଲେ ହେଇଥାନ୍ତେ କି?
ତାପରେ ଗଲେ ବି ଆହୁରି ଆହୁରି ବି ଗଲେ ତାର ଫାର କିଣିକି ଆଣିଲେ।
ହୁଁ ନା ନା ନିଜ ଘର ବୋଲିକି ବସା ଉଠା କରୁଛନ୍ତି କି ହସା ହସି ନା ପର ଘର ହେଇଥିଲେ କରିଥାନ୍ତେ କି?
କଲର ପ୍ୟାନ୍ ବୋଲିକି ହେଟା ହେଲାନେଇଁ ଧଳା ବଡ଼ ସାଇଜିର ହେରା କଲର ପ୍ୟାନ୍ ଗୁଡ଼ା ବଡ଼ ବଡ଼।
ଅଁ ହଁ।
ଆଉ ବହୁତ ବଡ ବଡ ହେଟା ଧଳା
ହଁ ହଉ ଏ ତାକୁ ସଫା କରିବ ବେସି କୋତରା କରିବନି ଆଉ।
ହଁ ତାକୁ ସବୁବେଳେ ଟିକେ ପୋଛିଦେଲେ ହେଲା।
ପୋଛିଦେବ ହାତ ମାରିକି ପୋଛିଦବ ଟିକେ ଆଉ। ନହେଲେ ଯୋଉ ବ୍ରସ୍ ନାହିଁ ନା ସେଥିରେ ଘଷିବ।
ହୁଁ ହଁ ବ୍ରସ୍ ଅଛି।
ହୁଁ ସେଇ ବ୍ରସ୍ ରେ ଘଷି ଘଷି ଦବ ଯେ ନେଳି ପଡିବନି କି କୋତରା ଦେଖାଯିବନି। ସେଠି ତ ଖାଲି ହାତ ଭାତ ଧୋଇବ ହେଟି କଣ କରିବ। ଆଉ ଗୋଟେ କଣ?
ହୁଁ ଏଇନା ଫେର ଆସିଲା ଛଅ ହଜାର ଟଙ୍କାରେ।
ହଁ।
ଏଇରା ଆସିଲା କଟାକ୍ଟର ଦିଟା ଆସିନଥିଲା କଟାକ୍ଟର ଦିଟା ବଡ କଟାକ୍ଟର ଦିଟା ଆଣି ନଥିଲା କଣ୍ଟ୍ରାଟର ଦିଟା ଆଣିଲା। ଆଉରିି ଏରା ସୁଇଜ୍ ଆଉ ତିନି ଚାରଟା ସୁଇଜ ଆଣିଲା।
କହିବୁ ଯୋଉ ଗ୍ରାଇଣ୍ଡର ପାଇଁ ଦେବେ ମେସ
ହଁ ହଁ ସେପା ହେଟା ଗୋଟେ ବଡ ପ୍ଲଗଟେ ଆଣିଛି ହାରି। କଥା ଲମ୍ବା ଉଁ ଆଣିଚି ଭାରି ଗୋଟେ ବୋଡଟେ।
ସେଇ ତଳକୁ ଲାଇଟ୍ ଫ୳୲ସ ତ ଏବେ ତ ତାଙ୍କର ସବୁ କରିକି ଆଉ। ଆଉ ଯୋଉ ଘ ଘର ଭିତରେ ଯୋଉ ସୁଇଚ୍ ବୋଡ଼ ଦିଇଟା ରଖିବ ନା ଗୋଟେ ରଖିଚ।
ଦିଟା ରଖିଛନ୍ତି ନା ଦିଟା ଗୋଟେ ସୁଇଚ ପାଇଁ ଆଉ ଗୋଟେ ଏ ସିି ଏ ବୋର୍ଡ ରଖିଛନ୍ତି ଚାର୍ଜ ଫାର୍ଜ ହବ ମୋବାଇଲ ଫୋବାଲି।
ସେଇଆ କୋଉଛି କାରଣ ଘରମାନଙ୍କରେ ଦି ଦିଟା ବୋର୍ଡ଼ ରହେ।
ନାଇଁ ବଡ ରୁମ ଟାରେ ଗୋଟେ ରଖିଛନ୍ତି
କଁ ପାଇଁ ଗୋଟେ ରଖିଲେ।
ବଡ ଟା କଲେ ପା ସେ ଯଦି ସେ ଆରେ ମୋର ବୁଦ୍ଧି କମ ହେଟା ଖାଲି ବଡ ହେଟାରେ ଖାଲି ଗୋଟେ ରଖିଚନ୍ତି କହିଲେ ଯଦି ଏସି ର ଲାଗିଥାନ୍ତା ସେତେବେଳେ ପଛରେ ଗୋଟେ ପଛିକା ବସିବ। ଏ ସେଥିପାଇଁ ଯଦି ଲାଗିଥାନ୍ତା ଦିଟା ବୋଡ ଲାଗିଥାନ୍ତା କ ଯୋଉ ବେଡ କତିକି ଗୋଟେ।
ହୁଁ ହେଲେ ଯେ ସେ ଘରେ କଣ ଖଟ ପଡିବନି ନା କଣ?
ଉଁ ପଡିନେଇ ତ ଆଉ ସେ ସେଇଟା ଖାଲି ରଖିଦେଇଚନ୍ତି ଇଏ ପାଇଁ ଏସି ପାଇଁ ଉଁ ବୋଡ ଫୋଡ ବ ନି ବସିନି ଖାଲି ସେଇ ଏଇ ଜୁନ୍ ଟାରେ
ଖାଲି ଖାଲି ବୋର୍ଡ଼ ଗୋଟେ ବସ୍ତାଥାନ୍ତା।
ଖାଲି ବୋଡ ବସେଇନି ତ ଆଉ।
ସେଇ ଡବଲ ବୋର୍ଡ ବସେ ମାନେ ଗୋଟେରେ ସୁଇଚ୍ ସିଷ୍ଟମ୍ ବୋଡ଼ ଥାଏ ସେ ଲାଇଟ୍ ଫ୍ୟାନ୍ ଫାନ ଫ୍ୟାନ୍ ଫ୍ୟାନ୍ ଚାଲିବ।
ହୁଁ ପ୍ଲକ୍ ଅଛି ପ୍ଲକ୍? ଖାଲି ନାଇଁ ଖାଲି ନୁ ଏଟାରେ ବି ଗୋଟେ ଆହୁରି ପ୍ଲକ୍ ସିଷ୍ଟମ୍ ରଖିଚି। ଏ ଯୋଉ ମୋଟ ହେଟାରେ ବି ସୁଇଜ୍ ବଲ୍ ପାଇଁ ଫ୍ୟାନ୍ ପାଇଁ ପ୍ଲଗ୍ ଆଉ ଆହୁରି ଗୋଟେ ପ୍ଲଗ ରଖିଚି
ଫ୍ରୀଜ଼ ଯୋଉଠି ରହିବ କହିଥିଲି ବୋଡ଼ ଲଗେଇବ
ଫ୍ରୀଜ଼ ପାଖରେ ରଖିଚି ଗୋଟେ। କହିଲା ବରଣ୍ଡାକୁ ଯଦି ଟିଭି ଟା ଆଣିବ ବରଣ୍ଡାକୁ ଫ୍ରିଜ ପାଖରେ ଗୋଟେ ରଖିଚି। ଫ୍ରିଜ ପାଖରେ ଗୋଟେ ରଖିଚି ବରଣ୍ଡାରେ ଦିଟା ରହିଚି ବରଣ୍ଡାରେ ଦିଟା ରହିଚି ଏ ରୁମ୍ ରେ ଦିଟା ରହିଚି ସେ ରୁମ୍ ରେ ଗୋଟେ ରହିଚି ରୋଷେଇ ଘରେ ଗୋଟେ ରହିବ ଆଉ ଏକରେ ଗ୍ରିଲ ପାଖରେ ଗୋଟେ ରହିବ ସେଡି ଘର ପାଇଁ ଆଉ।
ହଁ ପୁରୁଣା ତାର ଗୁଡ଼ା ସବୁ ବାହାର କରିଦବ ଆଉ।
ସବୁ ଏରା ସବୁ ବୋର୍ଡ ତାର ସବୁ ବାହାର କରିଦବ।
ସବୁ ପୋ ପୁରୁଣା ବୋଡ଼ କିଛି ଲଗେଇବନି ସବୁ ପୁରୁଣା ବୋଡ଼ ବାହାର କରିଦବ।
ସବୁ ପୁରୁଣା ବୋର୍ଡ ଉରା ସବୁ ପୁରୁଣା ବୋର୍ଡ ତାର ତାର ସବୁ ବାହାର କରିଦେଲେ ଏରା ସବୁ ସମ୍ପୂର୍ଣ୍ଣ ନୂଆ ଲାଗିଲା ଏରା କୋଡିଏ ପଚିଶ ହଜାର ଟଙ୍କାର ଲାଗିଲା ଆଉ।
ହଁ ଏରା ପୁରୁଣା ଜିନ
ହୁଁ ପୁରୁଣା ଜିନିଷ କିଛି ଲାଗେନି। ସବୁ ନୂଆ ତାର ଫ୍ୟାନ ଫ୍ୟାନ ରେ ବି ପୁରେଇଲା ନୂଆ ତାର ଏରା ସମ ଛାତ ବାଟେ ଯୋଉରା ଥିଲା ହୋଲ ଥିଲା
ହୁଁ।
କଣା ହେଇକିନି ବା ମଉସା ରଖିଥିଲେ ଯୋଉ ଉଁ ପାଇପ୍ ପଶିଥିଲା
ହୁଁ।
ସେ ବାଟରେ ଗଲା
ହୁଁ।
ହ୍ୟାଲୋ।
ହଁ ହଁ ଶୁବୁଚି।
ସେଇ ମଉସା ଯଉରା ରଖିଥିଲେ ଛାତ ବାଟରେ
ହଁ ହଁ ହଁ ଆମର ରୋଷେଇ ଘରେ ଗୋଟେ ପ୍ୟାନ୍ କରିବାର ଥିଲା ସେଇଟା କଣା ରଖା ହୋଇଥିଲା କିନ୍ତୁ ପ୍ୟାନ୍ କରିନାହାନ୍ତି ମଉସା।
ହୁଁ।
ସ୍ଲାବ ପକେଇ ଦେଇଛନ୍ତି। ଆମ ରୋଷେଇ ଘରେ କିନ୍ତୁ ଗୋଟେ ପ୍ୟାନ୍ କରିବାର ଥିଲା ହେଟା ମାନେ ସେଇଠି ହେଇଥାନ୍ତା, କିଣା ହେଇନଥାନ୍ତା ପ୍ୟାନ ଟା ନା ସେଇଠି ସେ ନିଜେ କରିଥାନ୍ତେ ତିଆରି କରିଥାନ୍ତେ ସେ ସିମେଟରେ ପ୍ୟାନ ଟାକୁ।
ହଁ ସେଟା କରିନାହାନ୍ତି ଆଉ।
ସିଏ। ପଛପଟକୁ ଦେଖୁନୁ ଗୋଟେ କଣାଟେ ନାହିଁ ନା ଆମର ହେପଟକୁ ଆମେ କହିନଥିଲୁ ପାଣି ଦବା ବୋଲିକି ସେଇ ସେପଟେ ସେଇ ଯୋଉ ରୋଷେଇ ଘର ପାଣି ଯେତିକି ସେଇପଟେ ଯିବ ଆମର ଗୋଟେ କଣାଟେ। ଆମେ ମାମୁନି ଦେଇ ବା ସେୟା କହିଲା ସେଠି ଗୋଟେ ପ୍ୟାାନ ନିହାତି ଦରକାର ଥିଲା, ଆମ ରୋଷେଇ ଘର ପାଈଁ କିଏ ହାତ ଫାତ ଧୋଇଦବା ରୋଷେଇ କଲା ସାଙ୍ଗେ ସାଙ୍ଗେ ସେଇଠି ହାତ ଧୋଇଦେଲି କି କଣ କଲି ଆଉ ଦେଖୁନୁ କରିନାହାନ୍ତି ପ୍ୟାନ ଟାକୁ ସେଠି। ଉଠି ଉଠି ରୋଷେଇ କରେ।
ହୁଁ।
ମୋଉସା ତ ଅଧା କାମ କରନ୍ତି ଆଉ।
ହଁ ପା ଏଇଟା ବା ଏଇନା ବା ସେ ବଡ ରୁମ ଟାରୁ ସେଇ ପାଇପ୍ ଯୋଉ ଲଗେଇଛନ୍ତି ହେରା ସିମେଣ୍ଟ ଦେଇ ଦେଇଥିଲେ ଯେ ଦିଶୁନଥିଲା। ସେଇଠୁ କହିଲେ ନହଲେ ପାଇପି ସିଷ୍ଟମ୍ କରିକି ନି ପ୍ୟାନ କରିବା ମୁଁ କହିଲି ଗୋଟେ ଅବାଗିଆ ଦିଶିବ କଣ ଗୋଟେ ପ୍ୟା ପାଇପ୍ ସିଷ୍ଟମ କରିବୁରେ କୋଉଠି ତାହେଲେ ପାଇପ୍ ଟା ରହିଲା କଣ କଲା ଆଗକୁ ହଁ ଦେଖୁ ଦେଖୁ ଫେରେ ନିରିଖି ନୀରିଖି ଦେଖିଲା ବେଳକୁ ଟିକେ ନାକୁ ପାଇପଟା ଦିଶୁଥିଲା ବାଡେଇକି ବାହାର କଲା। ସିମେଣ୍ଟ ଟାକୁ ବାଡେଇଦେଲା ରୁ ବାହାରିଲା।
ଅ ହଁ।
ବାଡ଼େଇକି ବାହାର କରିକି ଫେରେ ସେ ବାଟେ ଗଳେଇଲା।
ଅଁ ହଁ।
ଏଇଆକୁ ହେଲା।
ଆଁ ଓ।
କଣ
ଖାଇସାଇଲଣି ତାହେଲେ ସମସ୍ତେ, ଶୋଇଥିଲୁ।
ହୁଁ ଶୋଇଥିଲି ପା ମେଡିସିନ ଟିକେ ଖାଇକିନି ଶୋଇଥିଲି। ଉଠେଇଲା କହିଲା ଯା ବୋଲିକିନା।
ଅଁ ହୁଁ ଆ ହଉ ତାହେଲେ ଯା ଶୋଇପଡ଼।
ଆଉ ପା ସରନୁ।
ହଁ ହଁ।
ଆଁ।
ହଁ।
ହଁ କୁଅ।
ହଉ।
ଆଉ।